ହ୍ୟାଲୋ।
ଆଣ୍ଟି ନମସ୍କାର।
ନମସ୍କାର ନମସ୍କାର। ଆଉ କଣ କରୁ ଚ ନାଇଁ ମୁଁ ଏଇଠି ବଇଛି ଆଉ ତମେ?
ଆମେ ଏଇନା ଖାଇକି ଆସିଲି ବା।
କଣ ଖାଇଲ ସକାଳୁ କଣ ଖାଦ୍ୟ।
ସକାଳୁ ମା କରିଥିଲା ଭାତ ଡାଲମା କରିଦେଇକି ଯାଇଚି। ଆଉ ମୁଁ ସେଇଆକୁ ଖାଇଦେଲି ଆଉ। ଏ ମା ର ଟିକେ ଦେହ ଖରାପ ରହୁଛି ତ ସେ ଯାଇଛି ଗାର୍ନିକୋଲୋଜିଷ୍ଟ କୁ ଦେଖିବାକୁ ବଡ ମେଡିକାଲ ଯାଇଛି।
କିିଏ ତମ ବାପା ନେଇକି ଯାଇଛନ୍ତି?
ହଁ ବାପାଙ୍କର ଆଉ ମାଆଙ୍କର ଯାଇଛନ୍ତି।
ଘରେ ତମେ ଏକୁଟିଆ।
ହଁ ଏକୁଟିଆ।
ଓହୋ ଭାତ ଡାଲମା ଏବେ ଖାଇଦେଲ ପୁଣି ଖରା ବେଳେ କଣ ଖାଇବ।
ସେୟାକୁ ଖାଇଦେବି ପୁଣି ଆଉଥରେ।
ଆଉ ଥରେ ଖାଇଦେବା ନା ହଁ ଦିନେ ଦିନେ ଆଉ ଏମିତି ପରିସ୍ଥିତିରେ ଚଳେଇଦବା କଥା ଆଉ।
ହଁ। କରିଦେଇକି ଯାଇଛେ ତୁ ଖାଇଦବା ଆଉ ମୁଁ ଏତେ କାହିଁ କଷ୍ଟ କରିବି ଯେ।
ହୁଁ ଆଉ ତମେ କିଛି ଲଗେଇ ଖିଆକୁ କଲାନି
ନା ମତେ ଏତେ ରୋଷେଇ ବାସ ଭଲସେ ଆସେନି। ତ ମୁଁ କରିପାରିବିନି ତାପରେ ସେ ଉଷୁନା ଅରୁଆ ଅଲଗା ଅଲଗା ସବୁ ରଖେ ନା ତ ମୁଁ ଯଦି ମିଶା ମିଶି କରିଦେବି ସେ ଫୁ ଫୁଣି ହଇରାଣ ହବ।
ହୁଁ ଚିଡିବେ ଆସିକି।
ହଁ।
ତମ ଘରଠୁ ଅ ଯୋଉ ବଡ ମେଡିକାଲ କେତେ କଥାପି
ହୁଁ ହବ ନିହାତି ସଡଚାଳିଶ ଅଡ଼ଚାଳିଶ ଭଳିଆ ହବ।
ହଁ ସେଠି ତ ଲାଇନ୍ ଲାଗିଥାଏ ଗାଇନା କଲଜି ମୋ ଝିଅ ବା ଯାଇଥିଲା ଥରେ ତାର କଣ ଅଁ ପି ସି ଓ ଡି ନା କଣ ବାହାରିଥିଲା ବୋଲି ଦେଖେଇବାକୁ ଯାଇଥିଲା। ଆଉ ତାର ତ ସେଠି ଗୋଟେ କଣ ସାଙ୍ଗ ଡକ୍ଟର ପାଠ ପଢୁଚି ବୋଲି। ଆଉ ତାକୁ ଏତେ କିଛି ମାନେ ଅସୁବିଧା ହେଲାନି। ହୁଁ ସାଙ୍ଗେ ସାଙ୍ଗେ ଦେଖେଇି ପଳେଇ ଆଇଲା ଆଉ ତମର କଣ ସେ ଟିକିଏ ଚିହ୍ନା ଅଛନ୍ତି।
ମୁଁ ଜାଣିନି ବାପା ଜାଣିଥିବେ ସେ ବିଷୟରେ।
ଯଦି ଚିନ୍ହା ନଥିବେ ସେମତି ଲାଇନରେ ବହୁତ ସମୟ ଠିଆ ହବାକୁ ପଡିବ।
ହ ନହେଲେ ସେମାନେ ପ୍ରାଇଭେଟରେ ଦେଖେଇବେ ଆଉ କଣ କରିବେ ନ ହେଲେ କୋଉଠି କ୍ଲିନିକି ବଗେ
ହଁ ଏନ୍ତିଆ ହବ ଆଉ। ଆଉ ତମ ପାଇଁ ତମେ ଲଗେଇ ଥିଲ କଣ କିଛି ନାଇଁ ଖାଲି ଭାତ ଡାଲି ଖାଇଦେଲ।
ହୁଁ ଭାତ ଡାଲମା ମିଶ୍ଚର ଅଛି ମିିଶ୍ଚର ଟିକେ ଲଗେଇ ଖାଇଦେଲି ଆଉ। ସଲା ଆଉ।
ଅଁ ହଁ ନା ମୁଁ ଆଜି କରଥିଲି ମୋ ପୁଅ ତ ପଳେଇଚି ପଅର ଦିନ ଯିଉ ତାଙ୍କର ଖୋଲିଗଲା।
ଓହୋ ଆଚ୍ଛା।
ତାକୁ ନେଇ ମୋ ସ୍ଵାମୀ ଛାଡିକି ଆସିଲେ।
ଉଁ ହୁଁ।
ଆଉ ସିଏ ଥିଲେ ମତେ ହଇରାଣ କରେ ବରା ଛାଣେ, ପକୁଡି ଛାଣେ ଏଇଟା ଛାଣେ। ସେଇଟା କର ଉଁ ଏମତି। ହଇରାଣ କରିଲେ କିନ୍ତୁ। ଝିଅ ତାର ସୂକ୍ଷ୍ମ ଖାଦ୍ୟ ଦରକାର ମୁଁ ଚୂଡ଼ା ସନ୍ତୁଳା କରଦେଲି। ସକାଳୁ ଆ ଇଏ ଆଉ ଝିଅ ଖାଇଦେଲେ ଆଉ।
ଉ ହୋ ଭଲ ପୁଅଟା ଟିକେ ବଦମାସଟା ହେଲେ ଆଉ।
ହଁ ବା ତାର ଖାଇବା ନାଇଁ ମ ରା ଖାଇବା ପାଇଁ ଏତେ ହଇରାଣ କରଦିଏ। ମାନେ କହିବା ମାନେ ନ କହିବା ଭଲ।
ହୁଁ, ହୁଁ।
ଆଉ ମାନେ ତମର ଗାଧୁଆପାଧୁଆ ସଲାଣି ନା ନାଇଁ।
ନାଁ ଗାଧେଇନି। ଗାଧେଇନି ସକାଳୁ ଖାଲି ଯା ନିତ୍ୟକର୍ମ ହେରିକା ଯାହା ସବୁ ସାରିଛି। ଗାଧେଇବାକୁ ଇଚ୍ଛା ହେଲାନି ଏଡେ ଜୋରେ ପା ଶୀତ ଲାଗୁଛି ମୁଁ କହିଲି ଗାଧେଇବି ମୁଣ୍ଡ ଧୋଇ କାହିଁନା ଥଣ୍ଡା ମଣ୍ଡା ହେଇଯିବ ଯଦି ଅସୁବିଧା ଫୁଣି କାଲି ଫୁଣି ବର୍ଷା ଟି କେ ଆଇଥିଲି ନା ଓଦା ବୋଦା ହେଇକି ମୁଁ କହିଲି ଛା ଟିକେ ଯାଉ ଗାଧେଇବା ଦଶଟା ଏଗାରଟା ବେଳକୁ।
ଯୋଉ ହଁ ହଁ ଯୋଉ କହୁଥିଲ ମାଉସୀ ଘରକୁ ଯୋଉ ଯାଇଥିଲ ନା।
ହଁ, ହଁ, ମାଉସୀ ଯୋଉ ଯାଇଥିଲୁ କାଲି ଆସିଲି ନା। ବର୍ଷା ବି ହଉଢ଼ିଲା କାଲି ବାରଟାରେ କାଲି ତ ଦିନ ସାରା ବର୍ଷା ମତେ ଯାହା ଲାଗୁଚି।
ହଁ ଯେ ହେଲେ ଦିନ ସାରା ବର୍ଷା ଯେ। ଉଁ କିନ୍ତୁ ବାରଟା ପରେ ଆଉ ହଉନଥିଲା।
ନା ମ ହଉଥିଲା ଏପଟେ ଆମର ଝିପିରି, ଝିପରି, ଝିପରି, ଝିପିରି ସେମିତି କରିକି ପକଉଥିଲା ଯେ। ଛାଡ଼ିଲା ବୋଧେ ଯାଇଁକି ତିନିଟା ଚାରିଟା ପାଖାପାଖି ଯାଇଁକି ଛାଡ଼ିଲା।
ଓ ହଁ ନାଇଁ ସେପଟେ କଟକ ଭୁବନେଶ୍ଵର ଆଡେ ହେଇନି ମୁଁ ତ ଯାଇ ଥିଲି କାଲି ଆଁ ଡେ ଯୋଉ ମା ଭୁବନେଶ୍ଵର ଯାଇଥିଲି। କଲେଜେ ବୁଝିବାକୁ ସବୁ ଉଁ ସାଢେ ତ ହଉନଥିଲା। ଗଲା ବେଳେ ଆମେ ପଳେଇଲୁ ମୋର ଆଉ ମୋ ଝିଅର କାର୍ ରେ ପଳେଇଲୁ ମୋ ଭାଇ। ଇ ର ଯିବାର ଥିଲା ଭୁବନେଶ୍ଵର ସିଏ ଆସୁ ଥିଲେ ସେ ଯାଇଁ ନିଶ୍ଚନ୍ତ କହିଲୁ ଆମକୁ ନେଇଗଲା। ଆଉ ଆସିଲା ବେଳେ ବି ତା ସହିତ ଆସିଥାନ୍ତୁ, କିନ୍ତୁ ମୋର ଯିଏ ମୋ ବଉର କଣ ନା ଆଖି ଅପ୍ରେସନ ହବାର ଥିଲା ସେ ଚ ତରତରେ ହେଇ ପଳେଇ ଆସିଲା ସିଏ। ତା ସ୍ତ୍ରୀ କୁ ବାପା ଘରେ ଛାଡିକି ପଳେଇ ଆଇଲା ତା ସ୍ତ୍ରୀ ବାପଘର ଟା ଭୁବନେଶ୍ଵର ଅଁ ଛାଡି ପଳେଇ ଆଇଲା ଡେରି ହେଇଗଲା ବୋଲି। ଆମେ ସେଠୁ ବସ୍ ରେ ଆସିଲେ ମା ଝି ଝିଅ ଆଉ ବସରେ ବି କିଛି ଅସୁବିଧା ହେଇନି। ଭୁବନେଶ୍ଵରରେ
କା ଥିବ।
ହଁ ବା ଉଁ କିନ୍ତୁ ଗଲା ବେଳେ ବସ୍ ସବୁ ବହୁତ ଭିଡ ଥିଲା ଗଲା ବେଳେ।
ହଁ ଗଲାବେଳ ଟା ଅଫିସ୍ ଟାଇମ୍ ଟା ନା ତାପରେ କାଲି ସୋମବାର ବି ଥିଲା। ବହୁ ମାନେ ଛୁଟି ପରେ ଖୋଲୁଚି ନା।
ହଁ।
ତ ଟିକେ ଭିଡ ହେରିକା ଟିକେ ଥିବ ଆଉ।
ହଁ ସିଏ ତାପରେ ଆଇଲା ବେଳେ ବସ୍ ଫାଙ୍କା ଥିଲା ବସିଗଲୁ। ହଁ ବାଦାମ ବାଡିରେ ଓହ୍ଲେଇଲୁ ଆଉ ମୁଁ ସେଇଠୁ ଖାଇଲି। ଖାଇବା ଖାଇଲି ମିଲ୍ ଗୋଟେ ଖାଇବି ମୁଁ ଦିନସାରା ଖାଇନଥିଲି। ସିଏ ତାର ଖାଇଲାନି ମନାକଲା କହିଲା ନାଇଁ ମୁଁ ଏଇ ଭାତଡ଼ାଲି ଖା ଖାଇବିନି କହିକି ଖାଇଲାନି ସେଠୁ ପୁଣି ଆମେ ଆସିକି ବ୍ଲକ ଛକରେ ଓହ୍ଲେଇଲୁ ବ୍ଲକ ଛକରେ ଦେଖିଲା ବେଳକୁ ସେ ଯୋଉ ଲ ଲକ୍ଷ୍ମୀବସଥାଏ ଉଁ ସେଇଟା ଆଉ ନଥିଲା। ହଁ ଆମେ କଣ କହିଲୁ ସେଇ ଯୋଗୁ ଗୋଟେ ଅଟୋ ଯାଉଥିଲା ଆମ ଘରଠୁ ନିଶ୍ଚନକୋଇଲି ହେଲାଣି ଦଶ କିଲୋମିଟର ହେଲା। ହଁ ଅଟୋ କହିଲା କୋଡିଏ କୋଡିଏ ଟଙ୍କାରେ ବସେଇକି ନେଇ ଆଇଲା।
ଓହୋ ଆଚ୍ଛା ଲକ୍ଷ୍ମୀ ବସ୍‌ କଣ ଯାଉଛି ଆପଣଙ୍କ ଗାଁକୁ ନା କଣ?
ହଁ ଆମ ବସ୍ ଷ୍ଟପେଜ ଯୋଉଟା ଆମ ଘରଠୁ ଶହେ ମିଟର ଦୂର ହେଲା। ହଁ ମାତ୍ର ସେଇଠୁ ପୁରା ଯାଉଛି ବ୍ଲକ ଛକ ଯାଙ୍କେ। ଆଉ ସକାଳ ଆଠଟା ପନ୍ଦର ଆଡେ ଗୋଟେ ବସ୍ ଯାଉଚି ସେଇଟା ପୁରା ଡାଇରେକ୍ଟ ଯାଉଛି ସାଲେପୁର ମାତ୍ର ଆଠ ଟଙ୍କା ଦେଇକି ଯିବ।
ବଢିଆ ପୁରା ପୁରା ସସ୍ତା କିନ୍ତୁ ଏଇଆ ଲ ଲକ୍ଷ୍ମୀ ବସ୍‌ ଗୁଡା କଣ କହିଲେ ସବୁ ଜାଗାରେ ଏତେ ପ୍ରଫିଟେବୁଲୁ ହଉନି। ବହୁତ କମ୍ ମାନେ ଲୋକ ବ୍ୟାଚରେ ବ ବସୁଛନ୍ତି।
ନାଇଁ ନା ଏପଟୁ ବହୁତ ଲୋକ ଯାଉଛନ୍ତି ନା ସକାଳ ହେଲା। ତ ସବୁ କଲେଜ ଷ୍ଟୁଡେଣ୍ଟ ସାଲେପୁର କଲେଜ ଷ୍ଟୁଡେଣ୍ଟ ସବୁ ଯାଉଥିଲେ। ନେମାଳ କଲେଜ୍‌ ଷ୍ଟୁଡେଣ୍ଟ ସବୁ ଯାଉଥିଲେ ଆମର ସିଟ୍ ଫିଲପ୍ ଥାଏ। ଏଇଆ ଯେ କଣ ନା ଲକ୍ଷ୍ମୀ ବସ୍‌ରେ ଟାଇମିଙ୍ଗ ଗୋଟେ ଥାଏ। ଆଉ ସେଇ ଟାଇମିଙ୍ଗ ଏଇଟା ମାନେ ଆମର ସେଇ ଟାଇମ୍ ଧର ଆମେ ଆସିକି ସାଢେ ଦଶଟାରେ ପହଞ୍ଚିଛୁ ଧର ବ୍ଲକ ଛକରେ ଉଁ ସାଢ଼େ ଦଶ। ରୁ ତ ବସ୍ ଗୋଟେ ଛାଡିକି ପଳେଇଲା ତାପରେ ନେଷ୍ଟେ ବସ୍ ଯାଇକି ଅଛି ବାରଟା ବେଳେ। ତ ସେମ୍ ଠିଆ ହେଇଥିବ ବାରଟା ଯାଙ୍କେ ତାପରେ ବାରଟାରେ ସେ ବସ୍‌ ଛାଡିବ ତମେ ବସିକି ଯିବ। ଆଉ ଏତେ ସମୟ ଅପେକ୍ଷା କରିବାକୁ ସମ୍ଭବ।
ହଁ କରଦବା।
ସେଇଆ ଆଉ ମୁଁ ବା ବାବା ବାହାରି ଯାଇଥିଲି ଆଠାଟାରେ ଆସି ପହଞ୍ଚିଲି ପାଞ୍ଚଟା ଘରେ।
ପୁରା ଅଫିସ ଡୁଟି ଆଉ
ଅଫିସ ଡିଉଟି ପୁରା। କାହିଁ ଆମେ ଏପଟୁ ଆଠଟାରୁ ବାହାରିଗଲୁ ନା ବସଟା ଆଠଟାରେ ହିଁ ଥାଏ। ତାପରେ ନେକ୍ସଟ ବସ ଯାଇ ଦଶଟା। ଦଶଟାରେ ଗଲେ ପହଞ୍ଚି ପହଞ୍ଚି ସାଢେ ଦଶଟା ମୋ ଭାଇ ସିଆଡେ କାର ନେଇ ପଳେଇଥାନ୍ତା। ବୁଝିପାରୁଛ ସେଇଥିପାଇଁ ଆ ଗଲୁ ଆଠଟାରେ ଏଠୁ ବାହାରିଲୁ ଆଉ ବସ ଆଇଲା ସେ ଆଠଟା ପନ୍ଦର କୋଡିଏରେ ଉଁ ତାପରେ ଯାଇ ସେଠି ବ୍ଲକ ଛକରେ ପହଞ୍ଚି ପହଞ୍ଚି ଆଠଟା ପଇଁଚାଳିଶ ତା ସେଠି ଯାଇ ଖାଇଲୁ ଟିକେ କଣ ପାଣି ଫାଣି କିଣିଲୁ ସବୁ ମୋ ଭାଇ ଆଇଲା ନଅଟା ପଇଁଚାଳିଶରେ ଗଲୁ ଆଉ
ଆଛା ହଷ୍ଟେଲ ବଗେରା ଦେଖିଲେ।
ହୁଁ ହୁଁ ହଷ୍ଟେଲ ବି ଦେଖିଛୁ କାଲି।
ଆଚ୍ଛା ମେସ୍ ନେଇକି ରହିବେ ନା କଣ
ମେସ କଣ ମୋ ଝିଅ ତ କହୁଛି କ୍ୟାଣ୍ଟିନରେ ଖାଇଦେବି ଖାଲି ରହିବା ପାଇଁ ଜାଗା ଦରକାର।
ସିଏ ତ ଗଲା ତାର ସକାଳୁ ଗଲା ସନ୍ଧ୍ୟାରେ ଆସିବ କଲେଜରୁ ନଅଟା ରୁ ତିନିଟା କ୍ଲାସ
ଆଚ୍ଛା ଏଟା କଣ୍ଟିନ୍ୟୁସଲି
ଗୋଟାଏ ବି ଦିଟା ଅଛି ତାଙ୍କର ଇଏ।
ଲଞ୍ଚ ବ୍ରେକ୍।
ହଁ।
ଓହୋ ଆଚ୍ଛା କେତେ କଣ ହଷ୍ଟେଲ କେତେ କଣ ରହୁଛି ସେପଟେ?
ଓଁହ ଏ ତ ବେଡ ଚାର୍ଜ କହିଲା ମାତ୍ର ଦି ହଜାର ଟଙ୍କା।
ଓହୋ ଆଚ୍ଛା ଛୋଟ ରୁମ୍ ହେଇଥିବ ଆଉ।
ନାଇଁ ତଥାପି ଆମ ରୁମ୍ ଭଳିଆ ରୁମ୍ ଛୋଟ ଛୋଟ ଚାରିଟା ଖଟ ପଡଛି ସ୍ପେସ୍ ବି ଅଛି ଭଲ ମାନେ କଂଜେଷ୍ଟେଡ ନୁହଁ।
ଓହୋ।
କହିଲା ଦି ହଜାର ଟଙ୍କା ଆଉ ଇଲେକ୍ଟ୍ରିକ ବିଲ୍ ଖରା ଦିନେ ତାଙ୍କର ଆସେ ମିଶିକି ଧର ସେ ରୁମରେ ଯେତିକି କ ଇଲେକ୍ଟ୍ର ବିଲ୍ ହେଇଥିବ। ତା ଦେହରେ ଚାରି ଡିଭାଇଡ କରିଦେଲେ ଜଣକା ସେଇ ଦୁଇଶହ ରୁ ତିନିଶହ ଭିତରେ ପଡେ।
ଓହୋ ମାନେ ମୋଟାମୋଟି ଭାବେ ଅଢେଇ ହଜାର ଟଙ୍କା ଆଉ ମାସକୁ।
ହଁ ହଁ ଅଢେଇ ହଜାରୁ କମ ତେଇଶିଶହ ଭିତରେ ଆସିବ।
ମାନେ ଅଧିକ ଯଦି ହେଇଗଲା ଖରାଦିନେ ଯଦି ଗରମ ଗରମ ମାନେ ଧରିକି ଚାଲନ୍ତୁ ଆଉ ଏତିକି ଆଉ।
ହଁ ହଁ ହଁ ସେଇଟା ତ ଠିକ ଅଛି ନା। ମାନେ ଆଉ ତାଠୁ କମ ଦେଖିବାକୁ ଗଲେ ବହୁତ ଇଏ। କାହିଁକିନା ସେଠି ତାଙ୍କର କିଚେନ ଦଉଛନ୍ତି, ଫ୍ରିଜ ଦେଇଛନ୍ତି ଆଉ ୱାସିଂ ମେସିନ୍ ତିନ ଦେଇଛନ୍ତି ତ ତା ହିସାବ ରେ ତ ଠିକ ନା।
ହଁ ଆଛା ସେ କଣ କଲେଜର ହଷ୍ଟେଲ ନା ଏମିତି ବାହାର ହଷ୍ଟେଲ ବା?
ନାଇଁ ବାହାର କଲେଜ ହଷ୍ଟେଲ ବା କହିଲା ପଞ୍ଚଷଠି ହଜାର। ପୁଣି ତମେ ଦବ ଏକକାଳି ନ। ଆଉ ତାପରେ ତାରି ଦେରେ ଖାଇବା ଖର୍ଚ ମାସକୁ ମାସ ପଇଁଚାଳିଶହ ଦବ ଅଲଗା।
ଓହୋ ହଁ ପହଚାଳିଶହ ତ ଆରାମ ସେ ବାହାରେ ରୁମ୍ ନେଇକି ଏକା ଖାଇବା ପିଇବା ହେଇଯିବ।
ହେଇଯିବ ତ ସେଇୟା ସେ ମୋ ଝିଅ ବି ସେଇୟଆ କହିଲା। ଅ କି ନ୍ତୁ ତା ବାପା ରାଜି ହଉନି। କହୁଛି ତୁ କାଇଁ ବାହାରେ ରହିବୁ। ବାହାରେ ମାନେ ସେ କଲେଜଠୁ ହଷ୍ଟେଲଟା ମାତ୍ର ଦୁଇଶହ ମିଟର ୱାକିଂ ଡିଷ୍ଟାନ୍ସ ରେ।
ଓହୋ ଆଛା।
ଭଲ। ହୁଁ ହୁଁ ଆଉ ତାକୁ ରୋଡ ବି କ୍ରସ୍ କରିବାକୁ ପଡିବନି। ଓଭର ବ୍ରିଜ୍ ଅଛି ଚାଲିକି ଯିବ।
ହୁଁ ହଁ ସେ ତ ଭୁବନେଶ୍ଵରରେ ବୋଧେ ରହୁ ଥିଲା ଭାବୁଛି ଏ ଯୋଉ ଇଏ ନିଟ୍ ହରିଆ କୋଚିଂ ନେଲା ବେଳେ ବୋଧେ।
ହଁ ରହୁଥିଲା।
ହଁ ଆଉ ତାହେଲେ ସେ ଜାଣିଥିବ ଭୁବନେଶ୍ଵର କଥା ଆଉ। କଣ ଆଉ ଏତେ ଇଏ କଣ।
ହୁଁ ହୁଁ ହଉ ପୁଅ ତମେ ରଖ ଡେରି ହେଲାଣି।
ହଁ ହଁ ଠିକ ଅଛି।